ହଁ ଦିଦି ଜୟ ଜଗନ୍ନାଥ
ଜୟ ଜଗନ୍ନାଥ କଣ କରୁଥିଲ?
ମୁଁ ମୁଁ ଏଇ ବସିଥିଲି ଖାଇକି ଏବେ ଆସିଲି ଆଉ। ଆପଣ କଣ କରୁଥିଲେ?
ମୁଁ ବି ଏଇ ଖାଇବା ସରିଲାଣି। କେ ସେ ଆଇସ୍କ୍ରିମ କା ଯାକ ବହୁତ ଗୋଡେ ଥିଲା।
ଆଜ୍ଞା।
କୁ ନେଇକି ବସିକି ଟିକେ ଗୋଟେ ଘର ତିଆରି କରୁଛି ଆଇସ୍କ୍ରିମ କାଠିରୁ ଆଉ।
ଓହୋ ହୋ ମାନେ ଆପଣ କିଛି କ୍ରାପ ଫ୍ରାପ ବନାନ୍ତି କି?
ହଁ ହଁ ମୁଁ ତିଆରି କରେ।
ଓହୋ ହୋ ହଁ ହଁ ସେ ତ ନିଶ୍ଚୟ ଭାବରେ ଭଲ ଯେ କିଛି ଯୋଉ ଜିନିଷ ଟା ପରିବେଶକୁୁ ଯାଇକି ପ୍ରଦୂଷଣ କରିବ ବା ଖାଲିରେ ପଡି ରହିବ ସେଥିରେ ଯଦି କିଛି ସୁନ୍ଦର ଜିନିଷ ତିଆରି କରିପାରିବା ତାହେଲେ ନିଶ୍ଚୟ ନିଜ ମନ ମଧ୍ୟ ଖୁସି ଦେଇ ପାରିବା ଆଉ ଦେଖୁଥିବା ମଣିଷକୁ ମଧ୍ୟ।
ହଁ ହଁ ମୁଁ ତ ଭାବେ ଯେତିକି ସବୁ ବର୍ଜ୍ୟ ବସ୍ତୁ ଅଛି ତାକୁ ପୁନଃ ବ୍ୟବହାର ନିଶ୍ଚିତ କରିବା ଦରକାରେ ବୋଇଲେ କିିଛି ନା କିଛି କରିକି।
ହଁ ହଁ ମୁଁ ସେଇ କଥା ଭାବୁଛି ଯେ ସବୁବେଳେ ମାନେ କୁହାଯାଏ ଆଁ ସ ସବୁ ଜିନିଷ ଅପେକ୍ଷା ଆମେ ଯଦି ଚାହିଁବା ଆମର ଯ ବ୍ୟବହାର ଟାକୁ ଯେତେ କମେଇ ପାରିବା ମାନେ ପୁନଃ ବ୍ୟବହାର କରିପାରିବା ପୁନଃ ଚକ୍ରଣ କରିପାରିବା ଆଉ ବ୍ୟବହାର ଟାକୁ ସୀମିତ କରିପାରିବା ବୋଇଲେ ଏ ପ୍ରକୃତିର ସନ୍ତୁଳନ ଭାରସାମ୍ୟ ସବୁବେଳେ ରକ୍ଷା ହେଇ ରହିପାରିବ।
ହୁଁ।
ପର ପିଢି ପାଇଁ ମଧ୍ୟ ଏ ଦୁନିଆକୁ ଆମେ କିଛି ବଞ୍ଚେଇକି ରଖିପାରିବା। ସେ ପାଣି ହଉ ପବନ ହଉ ବା ମାଟି।
ଠିକ କହିଲେ କିନ୍ତୁ ତମେ ତ ଆଜିକାଲି ଦେଖୁଥିବ ଯେ ଆଜିିକାଲି ଅନାବଶ୍ୟକ ତ ଜିନିଷ ର ମାନେ ବ୍ୟବହାର ବହୁତ ବଢିଗଲାଣି ମାନେ ଆମ ପାଖରେ କିଛି ଜିନିଷ ଥାଇକି ବି ଆମେ ଅନ୍ୟ ନୂଆ ଜିନିଷ କିଣିଆ ପାଇଁ ବହୁତ ଆଗ୍ରହୀ ହେଇଯାଉଛେ। ଆଉ ଆଜିକାଲି ତ ଲୋକମାନେ ପ୍ଲାଷ୍ଟିକ ର ବ୍ୟବହାର ଏତେ ଅଧିକ ପରିମାଣରେ କରିଲେଣି ମୁଁ କାଇଁ ଭାବୁନି ଯେ ପ୍ଲାଷ୍ଟିକ ରେ ମାନେ ଆମେ ମାନେ ଥିବା କି ନଥିବା ଦୁନିଆରେ ପ୍ଲାଷ୍ଟିକ ଟା ଥିବ ଯେମିତି ହେଲେ ବି। ତମେ କଣ ଭାବୁଚ? ହୁଁ
ହଁ ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଭାବରେ ସହମତ ଏଇଥିପାଇଁ ଯେ ମଣିଷ ବୟସ ଅନୁସାରେ ବଢି ଯେତେ ବଢିଲେ ମଧ୍ୟ ତା ମନଟା ଦିନକୁ ଦିନ ସେଇ ଛୋଟ ଛୁଆ ଭଳିଆ ହେଇଯାଉଛି। ଏଇଥିପାଇଁ ଏଇ କଥା କହୁଛି। ଯେ ମାନେକରା ଯାଉ ମୋରି ପାଖ ପାଖରେ ଗୋଟେ ପ୍ଲାଷ୍ଟିକ ର ଜିନିଷ ଅଛି। ଧରାଯାଉ ପ୍ଲାଷ୍ଟିକ ବାଲଟି ମୋ ଘରେ ପାଞ୍ଚ ଞ୍ଚଠି ଅଛି, ମୁଁ ଦେଖ ଦେଖୁଛି ଯେତେବେଳେ ମୋ ସାହି ପଡ଼ିଶାରେ କେହି ଜଣେ ଫେରିବାଲା କିଛି ପ୍ଲାଷ୍ଟିକ୍ ବାଲ୍ଟି ଧରି ଆସୁଛନ୍ତି ତା ପଇସା ଟିକେ କମ୍ ମାନେ ଟିକେ କମ୍ ପଇସାରେ ସେ ବିକ୍ରି କରୁଛି। ଚନ୍ତି ତ ଲୋଭ ତ ହଉ ବା ସେଇ ଛୋଟ ଛୁଆ ମନୋବୃତ୍ତି କି ନେଇ ହଉ ଆମେ ମାନେ ଆହୁରି ଦୁଇଟା ପ୍ଲାସ ଷ୍ଟିକର ମଗ ଆହୁରି ଦୁଇଟା ପ୍ଲାଷ୍ଟିକର ବାଲଟି ପ୍ରାୟତଃ ମା ମାନେ ବା ମୋ ଦିଦି ମାନେ ଭାଉଛ ମାନେ ମାନେ ମୋ ଘର ପରିବାରରେ ମୁଁ ଯାହା ଦେଖିଛି
ହୁଁ ହୁଁ ହୁଁ ହୁଁ
ସେ କିଣି ପକାନ୍ତି ସେ ଥାଉ ଟିକେ କମ ପଇସାରେ ମିଳୁଛି ଏଇଟା ଭାଙ୍ଗିଲେ ସେଇଟା କାମରେ ଲାଗିବ। କିନ୍ତୁ ସେ ଭାବିବା ଦରକାର ଯେ ସେଇ ଗୋଟିଏ ପ୍ଲାଷ୍ଟିକ ଯୋଉ ପାଞ୍ଚଟି ବାଲଟି କମ ପଇସାରେ ମିଳୁଛି ସେ କମ ପଇସା ରେ ମିଳୁ ଆମେ ବ୍ୟବହାର କରିବା ପାଇଁ ସତ କିନ୍ତୁ ସେଇ ପ୍ଲାଷ୍ଟିକ ବାଲ୍ଟି ରେ ପାଣି ର ଦେଖିବା ଦ୍ଵାରା ସେଇଟା ଆମ ଶରୀର ଉପରେ ଯେ କେତେ ଖରାପ ପ୍ରଭାବ ପକଉଛି ଆଉ ମାନେ ପରିବେଶ ଉପରେ କେତେ ଖରାପ ପ୍ରଭାବ ପକଉଛି ସେଟା ସେମାନେ ବୁଝି ପାରନ୍ତିନି ସେମାନେ ବି ପଢିଛନ୍ତି କିନ୍ତୁ ସେଇ ପାଠ ପଢାଟା ସେଇ ପୋଥୀଗତ ବିଦ୍ୟା ହେଇ ରହିଗଲା।
ଆଜ୍ଞା ଆଜ୍ଞା।
ତେଣୁ ମୁଁ ଭାବୁଛି ସେଇ ମାନେ
ମାନେ ଏମାନଙ୍କ ଚାହିଦା ଦେଖି ହଁ ଛୁଆ ମନୋବୃତ୍ତି ଆମେ କିଣିବା ଦ୍ଵାରା କଣ ଉତ୍ପାଦନ ବି ଅଧିକ ର ହଉଛି ଯେତେବେଳେ ଆମେ ଅ ଅଧିକ ପରିମାଣ କିଣୁଛେ ତ ଯେତିକି ସବୁ କଳକାରଖାନା ଅଛି ସେମାନେ କଣ ଭାବୁଛନ୍ତି ନା ଉତ୍ପାଦନ ଆହୁରି ବଢେଇବା ଆଉ ପ୍ଲାଷ୍ଟିକ ଏମିତି ଗୋଟେ ପଦାର୍ଥ ସେଇଟା କେବେ ବି ମାଟିରେ ମିଶିବନି ଆମେ ଜାଣିଛେ ଜିନିଷଟି, ହେଲେ ବି ଆମେ ତାର ବହୁଳ ପରିମାଣରେ ମାନେ ବ୍ୟବହାର କରିବାରେ ଲାଗୁଥିବା ଲା ତମେ ଦେଖୁଥିବ ଯେ ଅଳିଆ ଆବର୍ଜନା ଏତେ ପକାନ୍ତି ଗାଈ ଯେତିକି ସବୁ ନିରୀହ ଜୀବ ଅଛନ୍ତି ଗାଈ ହଉ କୁକୁର ହଉ ସମସ୍ତେ ତ ଅଳିଆ ଆବର୍ଜନା ରହିି ଖାଆନ୍ତି ସେତିକି ସବୁ ବାହାରେ ବୁଲନ୍ତି ସେମାନଙ୍କ ତଣ୍ଟିରେ ବେଳେ ବେଳେ ଯାଉ ସବୁ ଲାଗିଯାଏ। ଆଉ ସେମାନେ ମୃତ୍ୟୁବରଣ କରନ୍ତି। ତ ସେଇ ନିରୀହ ଜୀବ ମାନ ଙ୍କର କଣ ଭୁଲ ଅଛି ଏ ସବୁ ଜିନିଷରେ? ଆପଣ ମତେ କହିଲେ ତମେ।
ହଁ। ନାଇଁ। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେ ଗୋଟେ ଗାଈ ଗୋଟେ ଛେଳି ତା କାମ ହଉଛି କିଛି ଘାସ ଖାଇବା। ଘରୁ ବାହାରୁଥିବା କି କିଛି ପରିବା ଚୋପା, ଆଳୁ ଚୋପା ବା ଅନ୍ୟାନ୍ୟ ଜୈବିକ ପଦାର୍ଥ ଖାଇ ସେମାନେ ଭାରି ଖୁସି ହୁଅନ୍ତି। ପେଜ ତୋରାଣୀ ର ସୁବିଧା ତ ବର୍ତ୍ତମାନ ସମୟରେ ଆଉ ସହର ମାନଙ୍କରେ ନାହିଁ। ଗାଈ ମାନଙ୍କର ସଂଖ୍ୟା ମଧ୍ୟ, କମିଲାଣି। ନା ସେମାନେ ପେଟ ପୂରା ଖାଇବାକୁ ପାଉଛନ୍ତି? ନା ଶାନ୍ତି ରେ ଗୋଟେ ଗଛ ତଳ ଛାଇରେ କିଛି ସମୟ ବିଶ୍ରାମ ନେଇ ପାରୁଛନ୍ତି। ଜୀବନ ଜୀବନ ତମାମ ଯାହା ଖଟିଲେ ଯାହା ଏଇ ଦୁନିଆକୁ ସେବା ଯୋଗେଇଲେ। ବା ଗୋଟେ ଗାଈ ଟେ ଯେତିକି ଦିନ ଯାଏ କ୍ଷୀର ଦଉଥାଉ ସେତେ ଦିନ ଯାଏ, ତା ମାଲିକ ତାକୁ ସାଇତିକି ରଖେ। ଯେତେବେଳେ ତାର ସେଇ ଛୁଆ ଜନ୍ମ କରିବାର କ୍ଷମତା କମିଯାଏ ବା କ୍ଷୀର ଦେବାର କ୍ଷମତା କମିଯାଏ? ସେ ତାକୁ ପର କରିଦେଇ ଚାଲି ଆସେ।
ମୁଁ ଖାଲି ଏତିକି କହିବି ଯେ କେବଳ ସ୍ଥ ସ୍ଥଳ ଜୀବ ନୁହେଁ, ଆମେ ଜଳୀୟ ଜୀବ ଯେତିକି ସବୁ ଅଛନ୍ତି। ଇଏ ମାନେ ବି ଏ ସବୁ ଜିନିଷ ପାଇଁ କଷ୍ଟ ପୋଗୁଛନ୍ତି। ତମେ ଦେଖୁଥିବ ବେଳାଭୂମିରେ ଲୋକମାନେ ବାହାରି ବୁଲିବାକୁ ଯାଇକି ବର୍ଜ୍ୟବସ୍ତୁ ପକାନ୍ତି? ବର୍ଜ୍ୟବସ୍ତୁ ପକେଇବା ଦ୍ଵାରା ସାମୁଦ୍ରିକ ଜୀବ ଯେତିକି ଅଛନ୍ତି। ସେମାନେ ବି ଏହାକୁ ଖାଇକି ମୃତ୍ୟୁବରଣ କରୁଥିବା, ମାନେ କଥା ବି ତମେ ଶୁଣିଥିବ ନ୍ୟୁଜରେ ଦେଖିଥିବ?
ହଁ।
ନୁହେଁ? ଆମେ ଆମ ଦେଶ ସରି ଆମେ କଣ କହୁ ଭା ମାନେ ମାତା କହୁ ନଦୀକୁ। ନଦୀକୁ ଆମେ ମାତା ବୋଲି ଭାବୁ, କିନ୍ତୁ ସତରେ ଆମେ କଣ ତାକୁ ମାନେ ମାତୃତ୍ୱର ଆଦର ଦେଇପାରି ସେ ଆଜି ପର୍ଯ୍ୟନ୍ତ? ମୁଁ ଏଇ କଥା ଟା ପଚାରିବି? ଅନ୍ୟ ଦେଶ ମାନଙ୍କରେ ନ ନଦୀକୁ ନଦୀ ଭାବରେ ଦେଖାଯାଏ। ଆମ ଦେଶରେ ନଦୀ କୁ ମାତା ଭାବରେ ଭାବନ୍ତି। ସେମିତି ଆପଣ ଗଙ୍ଗା ମାତା, ଯମୁନା ମାତା ଏମିତି କହୁଛନ୍ତି। କିନ୍ତୁ ଯେତିକି ସବୁ ବର୍ଜ୍ୟବସ୍ତୁ ଅଛି, ଆମେ ସବୁ ଯାଗ ନଦୀ ବାଗାନ କରିରେ ପକେଇ ଦଉଛେ। ଆମର ମାନେ ଗୋଟେ, ଆଜ୍ଞା?
ମୁଁ କହିଲି କଥା ଟିକେ ମନେ ପଡିଲା। ନଦୀକୁ ଯଦି ଆମେ ମାଆ ବୋଲି ଭାବୁଛୁ? ସେ ମା ଆମେ ଭାବିଦଉଛୁ ମା ବୋଧେ ସର୍ବଂ ସହା ସେ ସବୁ ସହିଯାଏ, ଆମେ ତାକୁ ଯେତେ କଷ୍ଟ ଦେଲେ ବି ସେ ମୁହଁ ଖୋଲି ଆମକୁ ପଦେ ପ୍ରତ୍ୟୁତ୍ତର ଦବ ନି। ସେଇଆ ଭାବି ମଣିଷ ଅନବରତ ଭାବରେ ସେଇ ମା ଟି, ସେଇ ମାଆ କୁ ନଷ୍ଟ କରି ଚାଲିଛି, କଷ୍ଟ ଦେଇ ଚାଲିଛି। କିନ୍ତୁ ଯଦି ମା ହେଟାକୁ ଆମେ ମହାପୁର ବୋଲି ଭାବନ୍ତି। ଆମ ଘରେ ସବୁ ମହାପୁର ବୋଲି କହନ୍ତି ଠାକୁର କୁରଙ୍କୁ ପ୍ରାୟତଃ ତାହେଲେ ମଣିଷ ଭୟ। କରନ୍ତା। ମାହାପୁର ରାଗିବେ, ମାହାପୁର ଆକ୍ରୋଶ କରିବେ, ଆମ ଉପରେ କିଛି ପ୍ରତିକୂଳ ପ୍ରଭାବ ପକ୍ ପକେଇବେ। ସେ ଭୁଲ ନଦୀ କୁ ମା କହିବା ଯୋଗୁ ଆଜି ଗଙ୍ଗା ପ୍ରଦୂଷି ସିତ ନଦୀ କିି ଆଜି ମା ବୋଲି କହିବାରୁ ସେଇ ଯମୁନା ପ୍ରଦୂଷିତ।
ହୁଁ।
ତେଣୁ ନଦ ନଦୀ କାହିଁକି ନ ହଁ। କୁହନ୍ତୁ।
ମୁଁ କହିଲି ପ୍ରଦୂଷଣ କାରଣ ହିଁ ମଣିଷ ହିଁ ସବୁ। ନିଜର ଆବଶ୍ୟକତା ଠାରୁ ଅଧିକ ସବୁ ଜିନିଷର ବ୍ୟବହାର ସଚେତନ ର ଅଭାବ ଏଇ ସବୁ ଜିନିଷକୁ ହିଁ ଆଜି ମଣିଷରେ ଦୁର୍ଦ୍ଦଶତା ବ୍ୟବସ୍ଥା ପରିବନ୍ ଆସେ।
ହୁଁ ନାଇଁ ବର୍ତ୍ତମାନ ଗଛ ସଂଖ୍ୟା ଯଦି ହିସାବ କରିବା ଆଉ ଉଁ ଯଦି ପ୍ଲାଷ୍ଟିକ ସଂଖ୍ୟା ହିସାବ କରିବା ତାହଲେ ପ୍ଲାଷ୍ଟିକ ପଲିଥିନ୍ ପ୍ଲାଷ୍ଟ୍ ଷ୍ଟିକ ଡବା ପ୍ଲାଷ୍ଟିକ ମଗ ଠିକ୍ ଗା ମାନେ ଗାଡିର ବିଭିନ୍ନ ପାର୍ଟସ ଗୁାଡ଼ା ମଧ୍ୟ ପ୍ଲାଷ୍ଟିକ। କିନ୍ତୁ ଏଥିପାଇଁ ମୋ ମୁଁ ମୁକ ତ କଣ୍ଠରେ କହିବି ଯେ ଏଥିପାଇଁ ସରକାର ହିଁ ଦାୟୀ। କାହିଁକି ନା ସେମାନଙ୍କୁ ଉପଯୁକ୍ତ ପ୍ରମାଣ ପତ୍ର ବା ଲାଇସେନ୍ସ ଦଉଛି କିଏ? ଯଦିିବା ଦିଆଯାଉଛି ସେମାନେ ଗୋଟେ ପ୍ରପର ଏତିକି ମାଇକ୍ରୋନର ପଲିଥିନ୍ ତିଆରି ହବ ସେଇ ମାନେ ଯୋଉଟା ଟିକେ ଲେଟ୍ ହେଇପାରେ କିନ୍ତୁ ବାୟୋଡିଗ୍ରେଡ୍ ଡେବଲ। କିନ୍ତୁ ସମସ୍ତେ ଶସ୍ ତାରେ ପଡି ମାନେ ଲାଭ ଦୃଷ୍ଟିରୁ ଶଃ ସବୁ ଦୋକାନୀ ମାନେ
ହୁଁ।
ସବୁଠୁ ଶସ୍ତା ପଲିଥିନ୍ କୁ ବ୍ୟବହାର କରନ୍ତି ଧରନ୍ତୁ ଆମେ ଚିନି ଆଣିବାକୁ ଯାଉଚେ ସେଇ ପଲି ଥିନ୍ ଆମେ ପରିବା ଚୋପା ଫିଙ୍ଗୁଚେ ସେ ପଲି ଟ୍ରେନ୍ ଧରନ୍ତୁ ଆମ ଛୋଟ ଛୁଆ କୋଉ ମାନେ ବସ୍ ମାନଙ୍କରେ ମଧ୍ୟ ଆମେ ଯାଉ ପ୍ରାୟ ଦେଖିବେ ଛୋ ଛୋଟ ଛୁଆ ମାନଙ୍କୁ ମଧ୍ୟ ଅ କହିବେ ଯେ ଆପଣ ମାନେ ପଲିଥିନ୍ ସବୁବେଳେ ପାଖରେ ରଖନ୍ତୁ। ଆମେ କିଛି ଖାଇବା ଜିନିଷ କିଣଲା ମାନେ, ଜଳଖିଆ ବି ସେ ପ ପ୍ଲାଷ୍ଟିକ ପଲିିଥିନିରେ ଦେ ଦେଇ ଦେଇ ଦିଅନ୍ତି।
ପ୍ଲାଷ୍ଟିକ୍ ପଲିଥିନ୍ ର ବ୍ୟବହାର ନିଷେଦ ଅଛି। ବ୍ୟବସାୟୀ ମାନଙ୍କୁ ନିଷେଧ ଅଛି ପ୍ଲାଷ୍ଟିକ ପଲିିଥିନ ବ୍ୟବ ବ୍ୟବହାର କରିବା ଆଉ ଯଦି ସେମାନେ ବ୍ୟବହାର ବି କରନ୍ତି ତାଙ୍କୁ କିଛି ପଇସା ଦବାକୁ ପଡେ କିନ୍ତୁ ଲୁଚି ଛପିକି ବି ସେମାନେ ଏ ସବୁ କାରବାର କରୁଛ ଚନ୍ତି କାରଣ ସେମାନେ ଭାବୁଚନ୍ତି ୟାର ଉପଯୋଗ ବହୁତ ସହଜ ବୋଲି, କିନ୍ତୁ ତା ତାହା ଭବିଷ୍ୟତରେ କିଭଳି ଅସୁବିଧା ସୃଷ୍ଟି କରିବ ସେମାନେ ବୁଝିପାରୁନାହାନ୍ତି। ମୁଁ ତ ଏଇଟା ଭାବି ଆପଣ ଯେବେ ବିି କିଛି ପନିପରିବା କି ସଉଦା ପତ୍ର କିଛି ଆଣି ଯାଉ ଚନ୍ତି, ତାହେଲେ ନିଜ ପାଖରେ ଗୋଟେ ବ୍ୟାଗ ଟେ ରହିବା ନିହାତି ଦରକାର, କପଡା ବ୍ୟାଗ ହଉ କିମ୍ବା ଆମ ହାତାର ତିଆରି ବ୍ୟାଗ ହଉ, ଖଦିରେ ତିଆରି ବ୍ୟାଗ ହଉ, ଯାହା ଦ୍ଵାରା ସଚେତନତା ବି ଲୋକମାନେ ହେଇପାରିବେ ଆପଣଙ୍କୁ ଦେଖିକି ଆଖ ପର ଆଖପାଖରେ ଲୋକମାନେ ନା ଆମେ ବି ତାଙ୍କ ଭଳି କଣ କିଛି ପଲିଥିିନ ର ବ୍ୟବହାର ନ କରିକି କପଡା ବ୍ୟାଗ କି ଖା ଖଦିର ବ୍ୟାଗ କୁ ବ୍ୟବହାର କରିପାରିବା।
ହାଁ, ନିଶ୍ଚିତ ଭାବରେ କେବଳ ଯେ ପ୍ଲାଷ୍ଟିକ ହିଁ ଏକମାତ୍ର ଆସ ସାଧନୀ ଯାହା ମାଧ୍ୟମରେ ଆମେ ସବୁ ଜିନିଷ ଗୋଟେ ଜାଗାର ଅନ୍ୟ ଜାଗାକୁ ନେଇପାରିବା ବା ଏକମାତ୍ର ସାଧନୀ ଯୋଉଥିରେ କି ଆମେ ଖାଦ୍ୟ ପଦାର୍ଥ ବି ବିକ୍ରି କରିବା ତାହା ନୁହେଁ, ଆମେ ଯେକୌଣସି ମାନେ ଚିନିଟାକୁ ଆମେ କାଗଚ କୁଡ଼ିଆରେ ମଧ୍ୟ ନେଇପାରିବା। କିନ୍ତୁ ସେ କାଗଜ ପୁ ପୁଡ଼ିଆ, ତାକୁ ବନେଇବାର କଷ୍ଟ ଆଉ ସମୟ ଏଇ ଦୃଷ୍ଟିରୁ ସମସ୍ତ ଦୋକାନୀ ମାନେ ପ୍ରାୟତଃ ଚିନ୍ତା କରନ୍ତି ଯେ ଆମ ଜିନିଷ କେମିତି ବିକ୍ରି ହେଇଯାଉ ଗୋଟେ କଷ କଷ୍ଟମର ବା ଗ୍ରାହକ ନେଇଯାଉ, ଆମର ର ଏଇ ପରିବେଶର କିଛି ସ ମ୍ପର୍କ ନାହିଁ। ବେପାରୀ ଏତେ ଲାଭ ଥାଏ ନିଶ୍ଚୟ କିନ୍ତୁ ଯଦି ଲାଭ ମୋ ମତରେ ଯଦି ଆ ପାଞ୍ଚ ଟଙ୍କାରେ ଦୁଇ ଟଙ୍କା ଲାଭ ମିଳୁଚି ଗୋଟ ସେଟା ଟଙ୍କେ ପଞ୍ଚସ୍ତରି ପଇସା ଙ୍କା ଆଉ ପଚିଶି ପଇସା ଟା ବି ଯାଉ, ଭାବିଦବ ଦରକାର ଯେ ସେ ପଚିଶ ପଇସା ମୁଁ ଏଇ ସମାଜ ପାଇଁ ଏଇ ଦୁନିଆ ପାଇଁ ବିଶେଷ କରି ସେ ଈଶ୍ଵରଙ୍କ ପାଇଁ କିଛି କଲି।
ହୁଁ, ହୁଁ, ହଉ ମୁଁ ଆପଣଙ୍କୁ କହିବି ହଁ ନାଇ, ମୁଁ ଆପଣଙ୍କୁ କହିବି ଯେ ଆପଣ ବି ସଚେତନ ରୁହନ୍ତୁ। ଆଉ ଆପଣଙ୍କର ମାନେ ପରିବାର ରୁ ହିଁ ସଚେତନତା ଷ୍ଟାର୍ଟ କରନ୍ତୁ। ଯେମିତି ଆପଣଙ୍କ ପରିବାର ସଦ ବେଶ ମଧ୍ୟ ମାନେ ନିଜେ ସଚେତନ ହେଇ ପ୍ଲାଷ୍ଟିକ ର ବ୍ୟବହାର ଟା ଆପେ ଆ ଯେ କମେଇଦେବେ
ହଁ ହଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କଠୁ କିଛି ବହୁତ ଭଲ ଜିନିଷ ନୂଆ କଥା ଶିଖିବାକୁ ମିଳିଲା। ମୁଁ ନିଶ୍ଚୟ ଚେଷ୍ଟା କରିବି ତାକୁ କୁ ନିଜ ଜୀବନ ରେ ଆପଣେଇବା ପାଇଁ।
ଆଜ୍ଞା ଆଜ୍ଞା ଠିକ୍ ଅଛି ରଖୁଛି। ଧନ୍ୟବାଦ୍।